ହେଲୋ।
ହାଲୋ ଆଜ୍ଞା ଆଉ ଆପଣଙ୍କ ମାନେ ରଜ ଡାକର ପା
ଆଜ୍ଞା?
ଆଗ ରଜଟାକେର କ ଟା
ଆଜ୍ଞା ଆ ଆମର ରଜଟା ଭୁଲ୍ ଭଲସେ ଘରେ କଟିଲା। ଆମର ଯେମିତି ପାଳନ କରିବା କଥା କରିଥିଲେ ତିନ୍ ଦିନ୍। ଆଉ ହୋଉଚି ନୂଆ ଡ୍ରେସ ପିଠା ପଣା ସବୁ ହେଇଥିଲା ଆଉ ମୋର କିଛି ସାଙ୍ଗମାନେ ବି ଆସଥିଲେ। ବୋହୁତ ମଜା ମସ୍ତି ହେଇଥିଲା। ଆପଣଙ୍କ ଆଡ଼େ କେମିତି ଗଲା ରଜ?
ଆମର ଆଡେ ତ ମାନେ ଆପଣ ଜାଣିଥିବେ ଯେ ଆମ ଆଡେ ବେଶୀ ଆମ ଆଡେ ମାନେ ଅ କିଛି ପାଳା ହୁଏନି ମାନେ ପୂଜା ଫୂଜା ଆମର କିଛି ସ୍ପେସିଆଲ ନାହିଁ। ତ ଆମର ମାନେ କିଛି ହେଇଥିଲାନି ଆମର ଏପଟେ ରଜ ବେ ମାନା ଯାଏନି ଆଉ ସେଇ ରକମ୍ ମାନେ ନର୍ମାଲ ଦିନ କଟିଲା ଆଉ
ଆଜ୍ଞା। ଆମର ଏପଟେ କାଳୀପୂଜା ବହୁତ ଫେମସ ବହୁତ ଭଲରେ ହୁଏ ବଡ ଆକାରରେ ହୁଏ। ବହୁତ ଫେୟାର। ବହୁତ ଭଲ ଭଲ ଦୋକାନ ପଡେ ମେଳା ବସେ ଆପଣ ନିହାତି ଆସିବେ। ଆମ ଆଡେ ଆମ ସହିତ ମିଶିକି ସେଲିବ୍ରେଟ କରାହେବ କାଳୀ ପୂଜା।
ଆଜ୍ଞା ବୁଝୁଛି ବାକି ମୋର ଲାଗୁନି ଯେ ମୁଁ ଯାଇପାରିବି ମାନେ କାଳୀପୂଜା ବେଳକୁ।
କାହିଁକି ଆସିପାରିବେନି?
ମାନେ ଯେହେତୁ ମୁଁ ଗୋଟେ ହଷ୍ଟେଲର ଆଉ ଗୋଟେ ଷ୍ଟୁଡେଣ୍ଟ ତ ମତେ ଲାଗୁନି ଯେ ମୁଁ ଯାଇପାରିନି।
ତଥାପି ଚେଷ୍ଟା କରିବା ପୁଣି ଆସିବା ପାଇଁ ଆଉ ହଉଛି। ଦେଖିବେ ଆପଣ ଛୁଟି ନେଇକି ଆସନ୍ତୁ କି? ଏମିତିରେ ବି କାଳୀ ପୂଜାରେ ଦି ଦିନ ଛୁଟି ପଡେ ଆପଣ ଚାହିଁଲେ ଆସିପାରିବେ। ଆପଣଙ୍କ ପ୍ୟାରେଣ୍ଟସକୁ ମନେଇକି ଆପଣ ଚାହିଁଲେ ଆସିପାରିବେ। ଆପଣ ଦେଖ ଆପଣ ଯଦି ଆସିବେ ତାହେଲେ ବହୁତ ମଜା ହବ ମିଶିକି ଖୁସିରେ ବୁଲିବା ଆ ସେଲିବ୍ରେଟ କରିବା।
ଆଜ୍ଞା ଆଜ୍ଞା।
ଆ ଆଉ ଆପଣଙ୍କ ଘର ସବୁ ମାନେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘର ଆଉ କଣ ହେଇପାରେ ଆମ ଘରତ କରୁଛନ୍ତି ବାକି ମୋରି ଦେହ ମାନେ ଅସୁସ୍ଥ ରହୁଛି ଟିକେ ମାନେ ସେଇତୁ ମାନେ ଗୋଟେ ସପ୍ତାହ ହେଇଗଲାନି ମାନେ ଦେହଟା ଟିକେ ଅସୁସ୍ଥ ଅଛି।
ଆପଣ ଡକ୍ଟରଙ୍କ ପରାମର୍ଶ ନେଇକି ଔଷଧ ଖାଆନ୍ତୁ। ଠିକ ହେଇଯିବ ଦେହଟା ସବୁଠୁ ଆଜ୍ଞା। ଆମର ହଉଛି ଦେହ ଠିକ ନଥିଲେ କିଛି ବି ଠିକ ଭଲ ଲାଗିବନି ଆପଣ ଯାହା କିଛି କାମ କରନ୍ତୁ ଦେହ ଯଦି ଠିକ ନଥିବ ତାହେଲେ କିଛି ବି କାମରେ ମନ ଲାଗିବନି। ପାଠ ହଉ କି ଅଲଗା କିଛି କାର୍ଯ୍ୟ ହଉ କିଛି ବି
ଆପୁଲ ତ ଜଣେ ଆମର ଯାହା କହୁ ବାକି ଟିକିଏ ରହିଥାନ୍ତୁ। ହଁ ଆପଣ ଯାହା କହିଲେ ଠିକ କହିଲେ ବାକି ମୁଁ କହିନି ଆପଣଙ୍କୁ ଯେ ତା ଦେହ ଖରାପ ହେଲାନି ମାନେ ସପ୍ତାହେ ଆଗରୁ ମତେ ଥଣ୍ଡା ଜର ଧରିଦେଲା ହେଲା। ମୁଁ ଡକ୍ଟର ଦେଖେଇନି ଡ ଦେଖେଇନି ତାପରେ ଦେହ ଟିକେ ଭଲ ହୋଇଗଲା ମୁଁ ତାପରେ ହଷ୍ଟେଲ ପଳେଇଗଲି ଯେହେତୁ ମୁଁ ହଷ୍ଟେଲରେ ରୁହେ। ହଷ୍ଟେଲରୁ ଫେର ମାନେ ସପ୍ତାହେ ପରେ ଆସିନି ଘରକୁ ଫେର ମୋ ଦେହ ଖରାପ ହେଲା। ତ ଏଇରେ ଯଦି ମୋର ଦେହଟା ଖରାପ୍ ହବ ବାରମ୍ବାର ତାହେଲେ ମୁଁ ତ ବାହାରେ ରହିକି ପଢି ପାରିବିନି ନା?
ଆପଣ ଦେହଟାକୁ ଜଗିବେ ସେମିତି ଆପଣ କୋଉ କୋଉଥିପାଇଁ ଦେହଟା ଖରାପ ହଉଛି? ଯଦି ଆପଣ ବେଶୀ ପାଣି ମାନେ ଯଦି ବେଶୀ ଆପଣ ଓଦା ହଉଥିବେ। ତାହେଲେ ଆଉ ଯଦି ଆପଣ ନିଜେ ନିଜର ଧ୍ୟାନ ରଖୁନଥିବେ। ଆଉ ସେଇଥିପାଇଁ ଦେହ ଖରାପ ହେଉଥିବ ନିହାତି କିଛି ଗୋଟେ ରିଜନ ଥିବ ନା। ଆପଣ ସେଇଟା ଧ୍ୟାନ ରଖିକି ଜଗିକି ଚଳିବେ ଯେହେତୁ ଆପଣ ହଷ୍ଟେଲରେ ରହୁଛନ୍ତି। ଆଉ ଆପଣଙ୍କର ତ ଏଠି କିଏ ସେବା କରିବା ପାଇଁ ନଥିବେ ନା ଘରେ ଏମିତି ମାନେ ଆମ ମା ଅଛନ୍ତି। ମାନେ ସେବା ଉପରେ ସେବା ନାହିଁ ଆମ କଥା ବୁଝନ୍ତି ଆମ କେୟାର ନିଅନ୍ତି। ଆଉ ବହୁତ ଭଲ ପାଇବା ଦିଅନ୍ତି ଯୋଉଠିକି ଆମେ ବହୁତ ଖୁସିରେ ଥାଉ ଆଉ ହଷ୍ଟେଲର ହଷ୍ଟେଲର ସାଙ୍ଗମାନଙ୍କ ଭିତରେ ବି ସେମିତି ଅଛି ଯେ ଭଲ ପାଇବା ଅଛି କି ବେଳେ ବେଳେ ଝଗଡା ହେଇଗଲେ ମନ ଭଲ ନାହିଁ ଆଉ ମନ ଭଲ ନଥିଲେ ଦେହଟା ନିହାତି ଖରାପ ହବ ନା ସେଇଟା ଆପଣ ଦେଖିକି ରହିବେ ଦେଖିକି ଚଳିବେ ବାହାର ଜାଗା ହୁଁ
ବାକି ଦେଖନ୍ତୁ ବାକି ଦେଖନ୍ତୁ ଆଜ୍ଞା ଅହ ବାକି ଆପଣ ଦେଖନ୍ତୁ ମାନେ ସବୁବେଳେ ବି ସେ ସେଟା ଆମ ଉପରେ ଥାଏନି ଦେଖନ୍ତୁ ଆମେ ତ ନିଜେ ଚାହିଁବାନି ନା ଆମ ଦେହଟା ନିଜେ ଖରାପ ହବା ପାଇଁ
ଆଜ୍ଞା ସେଟା ବି ଠିକ କଥା ଯେ ସେଟା ବି ଆପଣ ଠିକ କହିଲେ କି ହଉଛି ସବୁବେଳେ ଆମର ଭୁଲ ନଥାଏ ବାହାର ବି କିଛି ଏବେ କିଛି ଦି ଏଇ କିଛି ଦିନ ହେବ ପାଗ ଚେଞ୍ଜ ହଉଛି ବର୍ଷା ବର୍ଷା ଦିନ ଆସୁଛି ଖରାରୁୁ ବର୍ଷା ଯେହେତୁ ବର୍ଷାର ସେଇ ଥଣ୍ଡା କାଶ ଲାଗି ରହିଛି ସମସ୍ତଙ୍କୁ ଆଉ ଧ୍ୟାନ ରଖିଲେ ହବ ଆଉ
ଆଜ୍ଞା ମୋତେ ବି ଯାହା ଲାଗୁଛି ଆପଣଙ୍କର ମାନେ କଥା ଶୁଣିକି ଆପଣ ଦେହଟା ଭଲ ନାହିଁ ବୋଧେ।
ଆଜ୍ଞା ମୋର ବି ଦେହଟା ଭଲ ନାହିଁ ଥଣ୍ଡା ହେଇଛି ଆଉ ଗୋଳା ବସି ଯାଇଛି
ସେଇଆ ହଉଛି କଥା ତ ମୁଁ ଯାଇଥିଲି କାଲି ଡକ୍ଟର ପାଖକୁ ଡକ୍ଟର ଦେଖିଲେ କହିଲେ ଆପଣ ବୋଧେ ଟିକେ ମାନେ ଥଣ୍ଡା ଓ ଆଇସ୍କ୍ରିମ ବେଶି ଖାଉଛନ୍ତି। ତ ମୁଁ କହିଲି ଆଜ୍ଞା ହଁ ମୁଁ ଟିକେ ମାନେ ଥଣ୍ଡା କୋଲ୍ଡଡ୍ରିଙ୍କସ ଟିକେ ପିଉଛି। ମୋତେ ମାନେ ପିଇତେ ମନା କଲେ ଆଉ ମେଡିସିନ ଦେଇଛନ୍ତି ତ ଏବେ ଟିକେ ଦେଖିବା ଆଉ ଔଷଧ ଖାଉଛି ତ ଆଉ ବାକି ଯେ ପାଗଟା ଚେଞ୍ଜ ହେଉଛି ପାଗ ଟା ଚେଞ୍ଜ ପାଇଁ ହିଁ ମୋ ଦେହଟା ଖରାପ ହଉଛି ଆଉ ତ ଯଦି ହେଇପାରେ ମୋ ଭିତରେ ଆଇରନ୍ ବି ଭିଟାମିନ କମ ହେଇଥିବାରେ ସେଇପାଇଁ ବି ଜଲଦି ଥଣ୍ଡା ଛାଡୁନାହିଁ। ହେଉ ଥଣ୍ଡା ବି ହେଇପାରେ
ଆଜ୍ଞା ଆଜ୍ଞା ଡକ୍ଟର ମେଡିସିନ ଦେଲେ
ଆଜ୍ଞା ଆମେ ଆଜ୍ଞା ଡକ୍ଟର ତ ମେଡିସିନ ଦେଇଛନ୍ତି ଖାଉଛି କମି ଯାଇଛି ବି ବାକି ମୁଁ ଚାହୁଁଛି ଆଉ ନ ଧରୁ ଥଣ୍ଡା କାହିଁକିନା ମାନେ ସପ୍ତାହକୁ ଯଦି ଏରକ ଥରେ ଥରେ ଥଣ୍ଡା ଧରିବ ଦି ତିନି ଦିନ ଠିକ ହେଇ ଚାଲି ଯାଉଛି ତାହେଲେ ମୁଁ ଆଉ କଣ କରିବି?
ଆଜ୍ଞା ଏଇଟା ବି ଠିକ କଥା ଯଦି ବାର ବାର ଦେହ ଖରାପ ହବ ଆଉ ସବୁଦିନ ତ ଘରେ ରହିହବନି ନା ନିହାତି ପାଠ ପଢିବାକୁ ହବ। ଏକ୍ଜାମ ଦେଇତେ ହେବ ଆଜ୍ଞା
ହୁଁ ଆଉ ଆପଣ ମାନେ ରଜର କୁହନ୍ତୁ କୁହନ୍ତୁ
ଦେଇକି ଆପଣଙ୍କର ହେଉଛି ଆଉ କେତେ ଦିନ ପାଇଁ ମେଡ଼ିସିନ ଦିଆହାଇଛି ଆଉ କେତେ ଦିନ ବାକି ଅଛି ଖାଇବା ପାଇଁ
ମୁଁ ତ ଯାଇଥିଲିନି ଦି ଦିନ ପୂର୍ବରୁ ଖାଇଛି ଆହୁରି ଅଛି ମେଡିସିନ ଖାଉଛି ବାକି ଦେହ ଟା ଟିକେ ଭଲ ଲାଗୁଛି ମୁଁ ଏତିକି ଚାହୁଁଛି ୟା ପରେ ମୋତେ ମାନେ ଭଣ୍ଡା ଆଉ ନଧରୁ ଅତିରିକ୍ତ ଯଦି ବାରମ୍ବାର ସପ୍ତାହକୁୁ ସପ୍ତାହ ବି ଥଣ୍ଡା ଧରିଲେ କାହାକୁ ବି ହେଇପାରେ ମାନେ ଯଦି ବର୍ଷର ଦି ତିନିଥର ହେଲା ସେଇଗା ଚଳିବ ବାକି ସପ୍ତାହକୁ ଥରେ ହେନେ ତ ହବନି ନା ତ ମେଡିସିନ ମୁଁ ଖାଉଛି କମିଛି ତାପରେ ଦେଖିବାକୁ କଣ ହଉଛି ଆଉ ଆଉ ଆପଣ ଯେ ରଜ ରଜରେ ମାନେ କେଉଁ କେଉଁ ପିଠା ଖାଇଲେ ଆପଣଙ୍କ ରଜ ସେବାରେ ମାନେ ଟିକେ ଭଲ କି ପାଳନ ହୁଏ ତ ଆପଣ ସେଠି କି କି ରଜ ଟି କେଆର ତ ସବୁ କରିଲେ।
ଆମର ଏଇଥିଲା ପୋଡପିଠା ହେଇଥିଲା ଯୋଉଟା କି ରଜର ମୋଷ୍ଟ। ଫେମସ ଡିସ୍ ପୋଡ଼ ପିଠା। ଯିଏକି ସବୁ ଘରେ ହୁଏ ଏଇଟା ସବୁ ସମସ୍ତ ସ୍ତଙ୍କ ଘରେ ହଏ ଏଇଟା ବହୁତ ବହୁତ ଟେଷ୍ଟି ହେଇଥିଲା, ମୋ ମାଆଙ୍କ ହାତ ରନ୍ଧା ବହୁତ ଭଲ। ବହୁତ ଟେଷ୍ଟି ହେଇଥିଲା ଆଉ ଚକୁଳି ପିଠା ହେଇଥିଲା ଆଉ ହଉଚି ଇଟଲି ଇଟଲି ହେଇଥିଲା ଆଉ ଏଣ୍ଡୁରି ପିଠା ହେଇଥିଲା। ଶୁଣିଚନ୍ତି?
ହଁ ଶୁଣିଚି ଶୁଣିଚି।
ଆଜ୍ଞା ଆଉ ହଳଦୀ ପତ୍ରରେ ପିଠା ହେଇଥିଲା। ଆଉ ହଉଛି ଆଉ ଆଉ କେକ୍ ଟାଇପ ର ଗୋଟେ ପିଠା ହେଇଥିଲା ଏତିକି। ଏତିକି ଆଉ।
ଆଉ ଆପଣଙ୍କର ଭଉଣୀ ଫଉଣୀ ମାନେ ସାନ ଭଉଣୀ କି ବଡ ଭଉଣୀ କି ସାଙ୍ଗ। ଆପଣ ତ ଦୋଳିରେ ଝୁଲିଥିବେ?
ଆଜ୍ଞା ଆମ ମୋ ସାଙ୍ଗମାନେ ଆସିଥିଲେ ଆଉ ମୋ ମାଉସୀଙ୍କ ଝିଅ, ମୋ ଭଉଣୀ ମାନେ ମୋ ଏଜର ହେବେ ସିଏ, ସିଏ ବି ଆସିଥିଲା ମିଶିକି ରଜ ପାଳନ କଲେ। ବହୁତ ଖୁସି ଲାଗିଲା ମଜା ଲାଗିଲା।
ଆଜ୍ଞା ମୁଁ ଆପଣଙ୍କ ଶୁଣିୁଛି ଯେ ଆପଣଙ୍କ ମାନେ କାଳୀପୂଜା ଟିକ କେ ମାନେ ଭଲ ହୁଏ ଆପଣସ ମାନ
ଆଜ୍ଞା ଭଲ ହୁଏ ବଡ ଆକାରରେ ହୁଏ ଆମର ଏଠି ମାନେ ଭଲ ସେ ପୂଜା ହୁଏ ଆମର ହୁଏ। ଅ ଦଶ ଦିନ ପାଖାପାଖି ପୂଜା ହୁଏ। ଆଉ ମେଳା ବସେ ବଡ ଆକାର ର ମେଳା ହୁଏ ଆଉ ଯାତ୍ରା ହୁଏ ଏଠି। ଆଉ ହଉଛି ବିଭିନ୍ନ ପ୍ରକାର ଦୋଳି ବସେ ଏତିକି ରାମ ଦୋଳି। ଆଉ ବହୁତ ବହୁତ ଟାଇପ ର। ଦୋଳି ବସେ ଆଉ ବହୁତ ମଜା ହଏ ମଜା ହୁଏ ବହୁତ ମଜା ହୁଏ। ଆପଣ ଆସିବା କେବେ ଟ୍ରାଏ କରିବେ ଆପଣ ଆସିବାକୁ?
ଆଜ୍ଞା କହୁଛନ୍ତି ଯେତେବେଳେ ମତେ ମାନେ ଆଉ ଜଣେ ମୋର ଯେ ବନ୍ଧୁ ଅଛନ୍ତି। ସେ ବି କହୁଥିଲେ କାଲି ଆଉ ଏ ଜି ଆଉ ମୁଁ ଚେଷ୍ଟା କରିବି ଯିିବା ପାଇଁ ଯଦି ହେଲା ତ ମୁଁ ଆପଣଙ୍କ ନିହାତି ଜଣେଇମି ଆମେ ଟିକେ, ଆଜ୍ଞା।
ଆଜ୍ଞା।
ଆଜି ମୋର ଆଉ ଜଣେ ବନ୍ଧୁ ମାନେ ଫୋନ କରିଥିଲେ ତ ସେ ବି କହୁଥିଲେ ସେଇ କଥା। ସିଏବି କହିଲେ ଯେ ମାନେ ମୁଁ କହନି ଯେ ଆମର ଏବେଡ ମାନେ ମେଳା ଆକାର ମାନେ ଭଲ କିଛି ବସେନି ଖାଇବା ଜିନିଷ ପାଖରୁ ସବୁଦିନ ବଲ ବସେନି ସେ କହିଲେ ଯେ ଆପଣ ଯଦି ଚାହୁଁଛନ୍ତି ଆପଣ ଏପଡ ଆସନ୍ତୁ। ଏପଟେ କାଳୀ ପୂଜାଟି ଭଲ ହୁଏ, ମୁଁ କିହିଲି ଆଜ୍ଞା ଚେଷ୍ଟା କରିବି ଯଦି ହେଲା ତ। ନିହାତି ଯିମି ଆଉ ଆପଣଙ୍କୁ ଜଣେଇବି।
ହଁ ଏଇଟା ଶୁଣିକି ଖୁସି ଲାଗିଲା ଯେ ଆପଣ ଆସିବା ପାଇଁ ଇଚ୍ଛୁକ ଅଛନ୍ତି। ଆଉ ଆପଣ ଆସିବା ପାଇଁ ଟ୍ରାଏ କରିବେ। ତ ଏଇଟା ଶୁଣି ଖୁସି ଲାଗିଲା, ଆଉ ମୁଁ ଚାହିଁବି ଆପଣ ଆସିବେ ଆଉ ଆମେ ମିଶିକି ବୁଲିବା ମିଶିକି ଆମର ଦୋଳିରେ ବସ ସିବା ଆଉ ବିଭିନ୍ନ ପ୍ରକାର ଡ଼ିସ ଟା ଆଇଟମ୍ ସବୁ ଟ୍ରାଏ କରିବା, ଖୁସି ଲାଗି
ଆଁ ଆଜ୍ଞା। ହଁ ମୁଁ ସେ ଟାଇମ ଆସନା ଆମକୁ ଜଣେଇବି ହେଲା?
ଆଜ୍ଞା।